ହାଲୋ।
ହେଲା।
ହଁ ଭାଇ ହେଲା, ଆଉ କଣ କରୁଛ ଏବେ?
ଆଉ କଣ କହୁଥିଲ ଅଧାରୁ କଣ ଭୋଜି ଭାତ ଆଉ?
ହଁ ଭୋଜି ଭାତ ଯୋଉ ମୁଁ କହୁଥିଲି କି କଣ
ମାନେ ଯେମିତି କିି ଆମର ସବୁ ଲୋକ ଖାଇ ଖୁଆ କିନା ଉଠିବେ ବାହାର ଲୋ ଲୋକ ବାହାର ଲୋକ ଉଠି ସାରିଲା ପରେ ତାପରେ ଲୋ
ତମର ଏତେ ଏତେ ଯୋଉ ଅଷ୍ଟ ଏ ଏତେ ଯୋଉ ଅଷ୍ଟପହରି ଭୋଜିହୁଏ କାଠଉରା କୋଉଠୁ ସବୁ ଏତେ ଆଣ?
ହଁ ଆମର ଅଛି ଆମ ଗାଁ ର ମାନେ ଆମ ଗାଁର ନି ନିଜର ଗୋଟେ ଗାଁ ର ଜଙ୍ଗଲ ଅଛି, ଯୋଉଟା କିଟା ଆମ ଗାଁ ଜଙ୍ଗଲ ନିଜେ ଆମେ ଲଗେଇଛୁ ସେ ଗାଁ କାଠ ଜଙ୍ଗଲରୁ ବନା ହେଇଛି। ସେଇଠୁ ହିଁ ଆସେ କାଠ ଆସେ ସେଇଠୁ ରୋଷେଇ ପାଇଁ ଗ୍ୟାସ ବି ଆସେ। ଖାଲି କାଠରେ ହୁଏନି ଗ୍ୟାସ ବି ଆସେ ତଥାପି ଆମର ଡିରେଟିପ୍ ଭଳିଆ କାଠ ଆସେ। ଯୋଉଟା କି ଘର ପିଛା କା ମୁଣ୍ଡେ ମୁଣ୍ଡେ କାଠ ଦିଅନ୍ତି ଆଉ। ନିଜେ ନେଇ
ରୋଷେଇଆ କେତେ ରୋଷେଇଆ ତାହେଲେ ବହେ ଆସନ୍ତି ତ?
ରୋଷେଇ ଆସନ୍ତି ସାତ ଜଣ ଭଳିଆ ରୋଷେଇଆ ଆସନ୍ତି।
ସାତ ଜଣ ନା
ସାତ ଜଣ ବା ଦେ ଆମ ଯେତେକ ଅଛୁ ଶୁଦ୍ର ଆମର ଆମ ଗାଁରେ ଆମେ ଅଛୁ ଉଁ ଘର ପିଛା ଯାହା ଯେତେ ଅଛୁ ଆମ ଭିତରୁ କିଛି ଜଣ ବି ରହି କି ସଂଯୋଗ କରନ୍ତି କି ପନିପରିବା କଣ ପନିପରିବା ମାନେ ଦିଆହଇଥିବ ଅଲଗା ଲୋକଙ୍କୁ ପାଳି କରାହବ ପ୍ରତ୍ୟେକ ବର୍ଷ ପାଳି କରାହୁଏ ପନିପରିବା କାଟିବା ପାଇଁ ଏ ପନ୍ଦର ଜଣ ହଣ୍ଡା ମଜିବାକୁ ପନ୍ଦର ଜଣ ଆଉ ଯଉଁ ଖରିକିଆକୁ ବି ପନ୍ଦର ଜଣ ଏମିତି ସବୁ ସିଷ୍ଟମ କରା ହେଇଯାଇଚି କଣ କି ନା କେହି କାହାକୁ ମାନିବେନି ନା ଯେତେ ବି ଖଲି ଉଠେଇବା ଖଲି ଉଠେଇବାଟା ପୁଣ୍ୟ ନା ପୁଣ୍ୟ ନୁହେ?
ତ ସବୁଠାରୁ ବାଡିବା ଅପେକ୍ଷା ସବୁଠାରୁ ଖଲି ଗୋଟେଇବାଟା ଲୋକଙ୍କ ଇଏଟା ଗୋଟେ ବାଟା ଉଁ ଉଁ ପୁଣ୍ୟ କାମ।
ହଁ ପୁଣ୍ୟ ବହୁତ ପୁଣ୍ୟ କାମ ବୁଝିଲ କି?
ହୁଁ।
ଆଉ ସେଟା ବୁଝନ୍ତିନି କିନ୍ତୁ ସେମାନେ ହେ
କିନ୍ତୁ ଲୋକଙ୍କୁ ଲୋକଙ୍କୁ କହିଲା ବେଳକୁ ସେ ତାକୁ କହୁଥିବ ଆରେ ତୁ ଯାଉନୁ ଗୋଟେ ଦବୁ ସେ ତାକୁ
ଗୋଟେ ଦେବୁ ହଁ ଅପିସରିଆ ଛୁଆଟା ସେ କାଇଁ ଗୋ ଟାକୁ ତୁ ଯା ଗୋଟେଇ ଦବୁ ମୁଁ ମତେ ତୁ ଯା ଟିକିଏ ଗୋଟେଇ ଦେ। ଆମେ ଯେତେଦିନ ଖାଇଛୁ
ନହେଲେ ଆଉ ଘୁରୁ ଘରେ ଅଛନ୍ତି ହେଠି ହଁ ଆଉ ନିଜ ଖଲି ନିଜେ ନେଇକି
ଆମ ନିଜ ଖଲି ଆମେ ନିଜେ ଗୋଟେଇଚୁ କିନ୍ତୁ ଆମେ କହିବାକୁ ଗଲେ ଆମେ ଯଉ ତିନି ଦିନ ରହୁ ଆମେ କେବେ ଖଲି ଗୋଟେଇନୁ କଣ ପାଇଁ ଆମକୁ ଫୁର୍ସତ ହୁଏନି ଖୋଲା କଥା। ଆମେ ତ ବାଢି ବାଢି ଆମ ଗଲାବେଳୁ ଆମ ଦିନ ଯାଇଥିବ ଆମେ କେତେବେଳେ ଆଉ ଗୋଟଇବୁ ଖଲି। ଆମକୁ ଟିକେ ଟାଇମ ମିଳିବ ଯେ ଆମେ ଖଲି ଗୋଟେ ଇବୁ ଇଆଡେ ଗୋ ଚ ଉଠିଲା ବେଳକୁ ଇଆଡେ ଆମେ ସେରେ ଆମର ଅ ବଢା ବୁଢୀ ମାନେ ଧର ହଁ କାଢ଼ିକିନା ଜେଗା କଭର କରିବୁ। ମାନେ ବାଲ୍ଟିରେ ପୁରେଇବୁ ଗାଙ୍ଗୁଲାରେ ପୁରେଇବୁ କି ନହଲେ ଆମ ଲୋକବି ବି ଜି ପୁରେଇକି ରଖିବାକୁ ବି ଲୋକଗ ଇଏ ହେଇଥିବେ। ଇଆଡ଼େ ସେ ଖରିକି ପକେଇଲାକୁ ଇଏ ଖଲି ଗୋଟେ ନେଲା କି ପଛ ଆଡ଼େ ଜଣେ ଖରିକି ନେବ। ୟାଡେ ଲୋକ ଆଗୁଆ ତ ଲୋକ ବସି ପଡିବେ ୟାଡୁ ଖରକା ହେଇନଥିବ ବି ଲୋକ ବସି ପଡିବେ।
ହୁଁ ଏୟାତ ସେତ ଆଉ ଘୁରୁ ଘୁରୁ ଲୋକ ଥିବେ ଚଉକିରେ ବସ ଆଉ ଘୁରୁ ଘରୁ ଲୋକ ଥିବେ ଚଉକିରେ ବସିକି ଆରେ ହେଟା କରିଦେ ଏଟା କରିଦେ। ଏଟା ଆଣେ ହାରି ଯେନଟି ଯେନଟି ଛି
ଆଉ ଲୋକ ଅଛନ୍ତି ଦେଖିଥିବ? କଣ କରନ୍ତି କହିଲ ଉ ମାନେ ସେଇନା ଖାଇଦେବେ? ଆଜି ଏକ୍ ପ ପ୍ରକୃତରେ ଯଉ ଲୋକଟା ବାଢୁଥିବ ସେଇ ଲୋକଟା ହିଁ ଜାଣିଥିବ ନହେଲେ ଆଉ କେହି ଜାଣିବେନି।
ଯିଏ ପ୍ରକୃତରେ ଯିଏ ପ୍ରକୃତରେ ବାଢୁଥିବ ସିଏ ଉପାସ ରହିବ ସବୁ ଲୋକ ଖାଇବେ।
ଖାଇବି କି ନାଇଁ ନାଇଁ ଖା ହଁ ୟାକୁ ହେଇଛି କିନ୍ତୁ ଆମେ କେବେ ଉପାସ ରହିନୁ କିନ୍ତୁ ଅ ମାନେ ହଉଛି ପ୍ରାୟ ଜାଗାରେ ଆମର ବା କହୁଛି ବିଶ୍ୱାସ ତମେ କରିବନି ନାଇଁ ମିଛ କଥା କହୁଥିବି। ଆମର ଧର ଯୋଉ ଅଧିବା ନାମ ଯୋଗ୍ୟ ଦିନ ଯୋଉ ରୋଷେଇ ହୁଏ। ମାନେ ଲୋ କୋ ପୁରା ଅସଂଖ୍ୟ ଲୋପ୍ ମାନେ ଯେତିକି ଲୋକ ହେବା କଥା ହୁଅନ୍ତି ବହୁତ ଲୋକ ହୁଅନ୍ତି ନାଷ୍ଟ ବେଳକୁ ଆମର ଧର ଆମେ ରହୁ ରାତି ସାଢ଼େ ତିନିଟା ଯାକି ବାଢିବା ପାଇଁ ସାଢେ ଗୋଟେ ପାଖାପାଖି ସାଢେ ତିନିଟା ନୁହେଁ ସାଢେ ଗୋଟେ ଦି ତ୍ୟା ଯାଏ ବଢା ସରିବା କପି ନା ଦଦଳି ପଶିବେ ଦ ଦୋଳିକି ବାହାରିବେ ଦଲ ଦୋଳିକି ଖାଇବେ ଏମିତି ହୁଏ। ଯେତେବେଳେ ସେଖେଣ୍ଡ ପୋହର କୀର୍ତ୍ତନ ମଣ୍ଡଳୀ ପଶିବେ ସେତେବେଳେ ଆମେ ରେଷ୍ଟ ପାଇବୁ। ସେଠଣେ ପହରେ ପଶିଲେ ଆହୁରି ବଞ୍ଚିିଥିବ ଯୋଉରା ଧର ଗୋଟେ ବର୍ଷ ଆମର ଏଇ ବର୍ଷ ଗୋଟେ ବଞ୍ଚିଥିଲା ଦେଢଟା ଖାଲି ଟପ୍ ବଞ୍ଚିଥିଲା ତରକାରୀ। ତାକୁ ନେଇକିନା ଢାଳିଲୁ ସବୁ ଢଳା ହେଇଛି ଗୋଟେ ତରକାରୀ କଲେ ଆମର କେତେ ଟଙ୍କା ଖର୍ଚ୍ଚ ହେଉଚି? ଟଙ୍କା ପାଞ୍ଚ ହଜାର ସାତ ହଜାର ନହେଲେ ଗୋଟେ ଟପ୍ ତରକାରୀ ଚୁ ମାନେ ମୋ କ
ଏବେ ଯୋଉ ଏବେ ଯୋଉ ହଁ।
ମାନେ ପାଞ୍ଚ ହଜାର ହିସାବରେ ପକା ହ ମାନେ କମ ଟା ଛୋଟ ଡିସ ସିରେ ଜିରେ ଡିସ କର ଟଙ୍କା ପାଞ୍ଚ ଦଶ ହଜାର ନହେଲେ ହେବନି। ମାନେ ଗୋ ଦେଢ ଟପ ଯଦି ଆମେ ଫୋପାଡ଼ିବା ତରକାରୀ ହେଁଥିରେ ଭାତ ଫୋ ଅନ୍ନ ଫୋବଡା ହେଇଥିବ ଖଟା ଫୋବଡା ହେଇଥିବ। ବଞ୍ଚିଲା ଯାହା ସେ ରହିବନି ଆଉ ତା ରାତି ରାତି ଭିତରେ ସଫା କରିଦେଇକି ସେ ହାଣ୍ଡି ଦିସ ପିସ୍ ଖାଲି କରିଦେବେ ଏରେନ୍ ସାନି ରୋଷେଇ ଆରମ୍ଭ ହବ ବିଶ୍ୱାସ କର ଭାଇ ବିଲିବ କର। ତମେ କମ ମିଛରେ ଠମ ଢାବା ମାରି କହୁଦିବି ସତ କଥା କହୁଚି। ଏମିତି ଆମର ହୁଏ। ଆଉ କଁ କଲ ସେ ଦିନ ଯୋଉ ଦିନରେ ଆମର ହୁଏ ସେ ଜିନିଷ ଟା ସଖାଳକୁ ର ଟେ ସ୍ମେଲ ହବ ତାପରେ କଣ ଠାକୁରଙ୍କ ଟିକେ ନୀତି ନ ଲାଗିଲ ଏଇ ଜିନିଷ ଟା କିଏ ଖାଇବେ କି? କିଏ ଖାଇବେନି।
ନାହା ତ।
ଏଇ ଜିନିଟା ଆଉ ନିତି ଲାଗିବ କି ଲାଗିବନି। ଏ ନୀତି ଲାଗିବ ଯେ ଏଇ ଯୋଉ ରୋଷେଇ ହୁଏ ସେ ନି ନିତ୍ ତି ରାଗେନି ସେ ଭୋଗଉ ତାଙ୍କ ନାଇଁ ସେପେରାଟି ଗୋଟେ ଅଲଗା ରୋଷେଇ ହୁଏ। ତାଙ୍କର ଅଲଗା ରୋଷେଇ ବ୍ରାହ୍ମଣ ରୋଷେଇ କରେ ଇଏ ଯେତେ ବାରିକ ବ୍ରାହ୍ମଣ ଆସନ୍ତୁ ପଛେ ତାଙ୍କ ନାଇଁ ସେ ପରାଇଟ ଗୋଟେ ବ୍ରାହ୍ମଣ ଆସେ ରୋଷେଇ କରିବା ପାଇଁ ସେ ମାଣେ ଚାଉଳ ପକେଇବ ରୋଷେଇ ଜଣେ ଆସିବ। ବୁଝିଲ କି? ଏଇଭଳିଆ କରାଯାଏ। ତାପରେ ଖା ଲାଷ୍ଟ୍ ସଇଲା ପରେ ଆମର ଯାହା ବଞ୍ଚିଥିବ
ତମର ତମର ତମର ରଥଯାତ୍ରା ବେଳକୁ ଭୁଜୀ ହୁଏ ତମ ଗାଁରେ?
ହଁ ରଥଯାତ୍ରାକୁ ଆମର ମିନିମମ ଟା ହଁ ନାଇଁ ନାଁଷ୍ଟ ବେଳକୁ ନୁହ ଫାଷ୍ଟ ଆମର ହୁଏ ଦିଟାଙ୍କ ହୁଏ।
ଆମର କେବଳ ଆମର କେବଳ ବାହୁଡା ବେଳକୁ ହୁଏ ଲାଷ୍ଟ ବେଳୁ।
ଆ ଗୁଣ୍ଡିଚା ବାହୁଡା଼ ଦିଟାଙ୍କ ହବ କଁ ପାଇଁ ଏ ଯେତେ ଠାକୁର ଆମ ଗାଁରୁ ଯାଆନ୍ତି ଆମ ଗାଁରେ ରୋସ ତେ ହୁଏ ବୁଝିଲ କି? ଆମ ଗାଁରୁ ଖାଇକି ଯିବେ ଯେତେବେଳେ ଠାକୁର ମା ମାଉସୀ ମା ଘରୁ ଯେଥେ ଫେରିବେ ସେଠି ଭୋଜି ହେଇଥିବ। ସେଠି ଭୋଜି ଭାତ ଖାଇକି ଆସିବୁ। ଯିବୁ ଠାକୁର ଆଣିବା ପାଇଁ ହାଡେ ଭୋଜି ଭାତ ଖାଇକି ଆସିବୁ ତାପରେ ଆସିଲା ବେଳକୁ ଅଧା ବା ଟରେ ଠାକୁର ରୁହନ୍ତି। ଗୋଡେ ଦିନ କଁ ପାବ ସେ ବା ଗୁଡି ଚା ଦିନ ଏ ବାହୁଡ଼ା ଦିନକ ଫେରନ୍ତି କି? ଗୋଟେ ଦିନ ଆମର ଠାକୁର ଗୋଟେ ଅଧା ବାଟରେ ରୁହନ୍ତି ନହେଲେ ଆସନ୍ତି ଏଠି। କିଛି ସମୟ ରହିବା ଏଠି ହେଠି ଖୋଳ କୀର୍ତନ ହବ ହେଠି ଯାହା ମେଲୋଡ଼ି ଫେଲୋଡ଼ି ପ୍ରୋଗ୍ରାମ ହେବ। ଆଉ ସବୁ ଇଏ ଶାରିକି ଆସିବେ ନା ଆଉ।
ହଁ ସବୁ କଥା ସାରି ସୁରାକି ଆସିବା ଆଉ।
ହୁଁ ତାପରେ ଏମିତି ସବୁ ହୁଏ ତାପରେ ସଇଲା ପରେ ଉମ ଠାକୁର ଆସନ୍ତି ଘର ଭିତରକୁ ତାପରେ କବାଟ ବନ୍ଦ କରାହବ। ତାପରେ ଇଆଡେ ଭିତରେ ଡକା ହେଇକି ତାଙ୍କର ଗୋଟେ ଅଛି ତାର ବିନ୍ ବା ଗୋଟେ ନୀତି ନିୟମ। ଠାକୁର ଭିତର ପଟୁ ବନ୍ଦ କରାହବ କବାଟ ଲକ୍ଷ୍ମୀ ମା କବାଟ କିଳିବେ। କିଳିଲା ପରେ ତାପରେ କହିବେ କୁଆଡେ ଆସିଚୁ କିରେ। ଯଉ ବାଟେ ବାଟେ ଆଇଥିଲୁ ଯଉ ହେ କଣ ଖରାପ୍ କଥା କୁହନ୍ତିନି ନା। କହିବେ କହିଲା ପରେ ହ ଯାହା ଭୁଲ୍ ହେଇଯାଇଚି ତୋ ନାଗି ମୁଁ ପୋଡ ପିଠା ଆଣିଚି ତୋ ନାଗି ହଁ ଏଇ ସପୁରୀ ଆଣିଚି। ତାପରେ ଏମିତି କହନ୍ତି ଆଉ ଏମିତି କହିକି ତାପରେ କବାଟ ଖୋଲିବେ କହିବେ ଜୟ ଜଗନ୍ନାଥ ସ୍ବାମୀ ଏମିତି କହିକି ତାପରେ କବାଟ ଖୋଲିଦେବେ ଆଉ କବାଟ ଖୋଲିଲାକୁ ଆଉ ଭିତରେ କେହି ନ
କଣ୍ କଣ୍ ଗଛ ଲଗା ହେଇଚି?
ଆମର ମୁଁ ଲଗେଇଚି ବାଇରେ ଆମ୍ବ ଲାଗିଚି ପଣସ ଲାଗିଚି ଦେବଦାରୁ ଲାଗିଚି। ଲିମ୍ବ ଗଛ ଗୋଟେ ହଁ ଆମ୍ବ ଗଛ ଆମ ଫଳ ପାଇଲାଣି ଆଉ ଯଉରା ଆମେ ଲଗେଇଚୁ ହେରା ଛୋଟ ଛୋଟ ଗଛ ହେଇଚି ଆଉ।
ହୁଁ
ତାପରେ ଲାଗିଛି ପଣସ ତ ଆମେ ଲଗେଇନୁ କିଏ ଲଗେଇଚି ମୁଁ ବୁଢା ବା ଲଗେଇଥିବେ -ଲଗେଇଥିବେ ଆଉ। ବୁଢା ବାହା ହେକେ ଆଉ ପଣସ ପଣସ ଆଉ। ତାପରେ ଲାଗିଚି ଚନ୍ଦନ ଗଛ ଲାଗିଚି ଶାଗୁଆନୀ ଗଛ ଲାଗିଚି। ଶିଶୁ ଗଛ ଗୋଟେ ଲାଗିଚି ବେଲ ଗଛ ଅଛି ବହୁତ୍ ପ୍ର କାର ଭାଇ ଗଛ ଅଛି ଫୁଲ ଗଛ ବି କେତେ ଲାଗିଚି ଆଉ ପିଜୁଳି ଗଛ ଲାଗିଚି।
ଆମର ତ ସେନ୍ତି ବାଇରେ ପଇଡ଼ ଗଛ ଅଛି ଆମ୍ବ ଗଛ ଅଛି। ପିଜୁଳି ଗଛ ଅଛି ହେଠୁ କମଳା ଗଛ ବହୁତ୍ ପ୍ରକାର ଅଁଳା ଗଛ ଅଛି।
ହୁଁ ତାପରେ?
ଆଉ ଚୋ-ଏଇ ଯଉ ଅଛି ଠିକ୍ ଯଉ ମ ଯଉରା ପଟା ହୁଏ ଯଉ ଗଛ ଗୁଡା।
ଶାଗୁଆନ୍- ଶାଗୁଆନ୍ ଗଛ ତ ପଟା ହୁଏ ନା। ଆଉ ତମର ମାନେ ଯଉ ହୁଏ ଆମର ଧର ରଥଯାତ୍ରା ଗଲା ସେମିତି ଆଉ କଣ ମାନେ ଯେମିତି ନା ମୁଁ ଗୋଟେ କହିଲି ଫେମସ ଭଳିଆ କେତେ ସମୟ ଲାଗିଲା କହିବାକୁ ଯେମିତି ସେମିତି କଣ ମାନେ ତମର ଗୋଟେ ଭଲ ପର୍ବପର୍ବାଣୀ କଣ ହୁଏ? କଣ୍ କହିଲ?
ତ୍ରିନାଥମେଳା।
ହୁଁ।
ପୁରା ଆୟୋଜନରେ ହୁଏ ହଁ ପୁରା ଗାଁ ମୁଣ୍ଡଠୁ
ହୁଁ।
ପୁରା ଲାଷ୍ଟ୍ ହାତ ପୁରା ଟେଣ୍ଟ୍ ମଡା ହବ ମାନେ ଗାଁ ଲାଷ୍ଟ ସରିବା ଏତେ
ଟେଣ୍ଟ୍ କେତେ ନିଏ?
ଟେଣ୍ଟ୍ ରେ ପଳେଇବ ପଚାଶ ଷାଠିଏ ହଜାରେ।
ଆମର ଏ ବର୍ଷ ନେଇଥିଲା ବୟାନବେ ହଜାରେ କଣ ପାଇଁ କହିଲ ମାନେ ଖାଲି ଟେଣ୍ଟ୍ ତା ସହିତ ଡିସ୍ ଫିସ୍ କେତେ ଗୁରେ ଆସେ ଭଡା। ତା ସହିତ ଫୁଲ ସଜା ହୁଏ ଖାଲି ଗେଣ୍ଡୁ ଫୁଲ।
ଡିସି ତା ସାଙ୍ଗରେ ଯଉ ଚେୟାର ଲୋ ଲୋକ ବସିକି ଦେଖିବେନି କି ପାଲା ହୁଏ। ଏ ଡିସି ଚେୟାର ଏଠୁ ପୁଣି ଫୁଲ ଫୁଲି ଅଣା ହୁଏ। ପହିବା ଆୟୋଜନ ଆଉ ଆମର ତ ଖର୍ଚ୍ଚ ହୁଏ ମିନିମମ ଦି ଲକ୍ଷ ଟଙ୍କା ଖାଲି
ହଁ ଖର୍ଚ୍ଚ ହବ ଟେଣ୍ଟରେ ଆମର ଅଧିକ ନିଏ ଟେଣ୍ଟ ବାଲା ନିଏ ଅଧିକ ଲକ୍ଷେ ବୟାନବେ ହଜାର ଏ ବର୍ଷ ହେଇଥିଲା ନା ଖାଲି ବୟାନବେ ହଜାର ତା ବାଦ ସେରା ଅଛି ଫୁଲ ଫୁଲି ସେ ଗେଣ୍ଡୁ ଫୁଲ ଆସେ ଏଠୁ ଆମର ଗେଣ୍ଡୁ ଫୁଲ ଏ ପାଖରୁ ତ ଫୁଲ ପାଇବନି ବୋଲି କଲିକତା ତାର ଗେଣ୍ଡୁ ଗଛ ଆସେ ଗେଣ୍ଡୁ ଫଲ ମୁଁ ଗେଣ୍ଡୁ ଗଛ ନୁହେଁ
ହଁ। ଆ ଡିଜେ ତ ନେଇଗଲା ସାର ପଚାଶଷା ଠିଏ ହଜାର ଟଙ୍କା ଅଶି ହଜାର ବଢିଆ
ନା ଆମର ଡିଜେ ଫିଜେ ନୁହେଁ ଅଷ୍ଟପହରୀରେ କଣ ଡିଜେ କି ଆମର ଅଷ୍ଟପହରୀରେ ଖାଲି ନଗର କରନ୍ତି ସବୁ ମାନେ ଧାଡ଼ି ହେଇକିନା ଯେମିତି ତମେ କୁଞ୍ଜରେ ପଶିଥିବ ନାମ ଯଜ୍ଞ ଦିନ ନଗର କରିବ ସେମିତି ସେ ଗୁରା ପୁରା ଗାଁ ଟାଙ୍କ ନଗର କରାଯିବ ପୁରା
ଆ ଆଉ ଆମର ଏଠି ମୂର୍ତ୍ତି ଦବା ପାଇଁ ସବୁ ମାଡ଼ଗୋଳ ସିଏ କହୁଛି ମୁଁ ଦେବି
ହୁଁ
ସେ କହୁଛି ମୁଁ ସେ କହୁଛି ମୁଁ ଆର ବର୍ଷରୁ ଦେବି ସେ କହୁଛି ମୁଁ ଆର ବର୍ଷରୁ ଦେବି। କିଛି ମୂର୍ତ୍ତି ଦେବା ପାଇଁ ନୋ କମ୍ପ୍ରୋମାଇଜ
ଭାଇ ଟାଇମ୍ ହେଇଗଲା। ଟାଇମ ହେଇଗଲାଣି ଆଉ ଥରେ ଲଗେଇବ ଯେ ଟିକେ ଛାଡିକି ଲଗାଅ ପାଞ୍ଚ ମିନିଟ୍ ଛାଡିକି ଲଗାଅ।
ହଉ ଠିକ ଅଛି।
ପାଞ୍ଚ ମିନିଟ ଛାଡି ଲଗାଅ ମୁଁ କହୁନି ଲଗେଇବନି ବୋଲି ପାଞ୍ଚ ମିନିଟ ଟିକେ ଛାଡି ଦିଅ ଲଗାଅ।
ହଉ ହଉ କେତେଟା ଆଠଟା ପନ୍ଦର।
ହଁ ଆଠଟା ପନ୍ଦର ଭିତରେ ଲଗାଅ।
ହଁ ହଉ।
ଲଗେଇବ।
ହଁ ହଁ।
କାଟୁନ।